ହାଲୋ ହଁ ଶୁଭୁଚିତ ମୋ କଥା ଆପଣଙ୍କୁ?
ହଁ ଶୁଣିପାରିଲି ଶୁଣିପାରିଲି ଆଜ୍ଞା ନମସ୍କାର ନମସ୍କାର।
ନମସ୍କାର ନମସ୍କାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ହଁ ମୁଁ ସେମତି ସୁଖ ଦୁଃଖରେ ଚାଲିଛି ଆଉ। ହଁ ହଁ ସେମିତି ସୁଖ ଦୁଃଖରେ ଚାଲିଛି ଆଉ ଆପଣ
ଆପ ମୋର ମନ ଦୁଃଖ ଜାଣିଛନ୍ତି।
କଣ ପାଇଁ ଆପଣଙ୍କ ଭଳିଆ ଖୁସିରେ ରହିବା ମଣିଷ କେମତି ମନ ଦୁଃଖ କରିଛନ୍ତି?
ମନ ଦୁଃଖ କାରଣ ହେଉଛି ମୁଁ ଗୋଟିଏ କଣ୍ଢେଇଟିଏ ଆଣିଥିଲି। ହେଲା ଶୁଣିପାରିଲେ ତ
ହଁ ହଁ ଶୁଭିଲା ଶୁଭିଲା ଆପଣକୁ ଶୁଭୁନି କି?
ହଁ ହଁ ଶୁଭିଲା ଶୁଭିଲା ଶୁଭିଲା। ମାନେ ମୁଁ ଗୋଟେ କଣ୍ଢେଇଟା ଆଣିଥିଲି ସେ କଣ୍ଢେଇଟା ମୋ ସାନ ଭଉଣୀର ଜନ୍ ଜନ୍ମଦିନ ଥିଲା ଠିକ୍ ଅଛି।
ସେ କଣ୍ଡେଇଟା ମୋ ସାନ ବୋହୁ ମୋ ସାନଭଉଣିକୁ ପସନ୍ଦ ହେଲାନି। ମୁଁ ଭାବିଲି ଯାହାକୁ ଫେରଇ ଦେଲେ ସେ ଦୋକାନୀ ଆଉ ନବନି। ତେଣୁକରି ମୁଁ ଭାବୁଛି ସେ ଆମର ସାମ୍ନା ଘର ଗୋଟେ ଗୋଟେ ଗେଣ୍ଡୁ ବୋଲି ଗୋଟେ ପିଲାଟେ ଅଛି। ତାକୁ ଦେଇଦବା ପାଇଁ ଇଚ୍ଛା କରୁଛି କିନ୍ତୁ ସେ ମନା କରୁଛି ନା ଗେଣ୍ଡୁକୁ ଦେବନି ତାର ଇଚ୍ଛା ଯେ ମୋର ପିସି ନାନିର ଗୋଟେ ପୁଅ ଆସିବ ହେଲା ସିଏ ତାକୁ ଦବା ପାଇଁ ଇଚ୍ଛା। ତେଣୁକରି ସିଏ ଆଉ ଦିଚାରି ଦିନ ପରେ ଆସିବ। ଏଇ ହିସାବରେ ସେ ମୁଁ କହୁଛି ମାଙ୍କଡ଼ କୁକୁର ମୋତେ କହୁଛି ମୋ ସାନ ଭଉଣୀ। ଆଉ ମୋ ପାଇଁ ଆଣିବୁ ଏଇଟା ତ ସେ ନେଇଯିବ ଚିରି ଦେବ ଏଇୟା କରିବ ଏମିତିତାର କହୁଛି ସେଥିପାଇଁ ମୋତେ ବାଣ୍ଟେଇଛି ଆଉ ମୋର ମନଦୁଖ ସେଥିପାଇଁ ଆଉ।
ଓହୋ ଆପଣଙ୍କ ସାନ ଭଉଣୀ ହେଇକି ଆପଣଙ୍କୁ ଏମିତି କଥା କହୁଛି ଏଥିରେ ମୁଁ ଜାଣିବାକୁ ପାଇଲି କି ଆପଣଙ୍କର ଆପଣଙ୍କ ସାନ ଭଉଣୀ ସହିତ ଭଲ ସମ୍ପର୍କ ଅଛି ଆଉ ଗେନ ହଁ ଆଉ ଗେଣ୍ଡୁ।
ହଁ ସେ ଗେଣ୍ଡୁ ଆମର ସାମନା ଘର ଗୋଟେ କୁନି ପିଲାଟେ ଅଛି ତା ନାଁ ସରଦାର୍ ଡାକୁଚି ଗେଣ୍ଡୁ। ଆଉ ସେ ଭାରି ଗୁଲଗୁଲା ପିଲାଟେ ହେଇଛି। ତେଣୁକରି ତାର ଭାରି ଇଛା ଯେ ସେ କଣ୍ଢେଇଟା ନବ ବୋଲି ନହେଲେ ମୁଁ ଖାଇବିନି ବୋଲି ତାଙ୍କଘରେ କହିଦେଇଛି।
ଓହୋ ଗେଣ୍ଡୁ ଆ ମାନେ ଗେଣ୍ଡୁ ଗେଣ୍ଡୁ ମାନେ ଗୁଲଗୁଲିଆ ଦିଶୁଛି ବୋଲି ତା ନାଁ ଟା ଆପଣ ପ୍ରିୟରେ ଶ୍ରଦ୍ଧାରେ ଦେଇ ଦେଇଛନ୍ତି ଗେଣ୍ଡୁ ଆଉ ନା କଣ।
ହଁ ହଁ ସେଆ ସେଆ ସେଆ ନା ସେ
ଆପଣ ସବୁ କୋଉ ଛୋଟ ଆଚ୍ଛା ଆଚ୍ଛା। ଆପଣ କୋଉ ଛୋଟ ବଡ କଣ୍ଢେଇ ସବୁ ଆଣିଛନ୍ତି?
କଣ କହିଲେ?
କୋଉ ଛୋଟ ବଡ କଣ୍ଢେଇ ସବୁ ଆଣିଛନ୍ତି?
ଆଚ୍ଛା ଆଉ ଥରେ କୁହନ୍ତୁ ସେଇଟା କଣ?
ମୁଁ କହିଲି କି ଆପଣ କୋଉ ସବୁ ଛୋଟ ବଡ କଣ୍ଢେଇ ଆଣିଛନ୍ତି କି ଆପଣ ସାନ ଭଉଣୀଙ୍କ ପାଇଁ?
ହଁ। କଣ୍ଢେଇ ଆଣିଛି ସେ ଗୋଟେ ଟୋପି ପିନ୍ଧିଛି ଗୋଟେ କୁକୁରଟେ ଆଣିଛି ଯିଵକାଢିଛି। ଆଉ ଗୋଟେ ଧଳାର ଠେକୁଆ ଗୋଟେ ଆଣିଛି କଟକଵାଲି ଯାତ୍ରାରେ ଯାଇଥିଲି ସେଇଟା ଆଣିଛି। ତ ଆହୁରି ଏମିତି ଗୁଣ୍ଡ ଗୁଣ୍ଡ ଜେବ୍ରା ତ କଇଁଚ ଡୋରେମନ ଏଗୁଡା ସବୁ ଟିକି ଟିକ ସବୁ ଆଣିକି ଆସିଛି। ତ ସେ ମୋର ଯୋଉ ସାନ ଭଉଣୀ ଯେ ସେ କହିବା କଥା ଯଦି ପିସିନାନିର ପୁଅ ଆସେ ତାହେଲେ ଏଇ ଛୋଟ ଛୋଟ ଦିଚାଟା ଖଣ୍ଡ ଦେଇଦେବି କିନ୍ତୁ ସେ ବଡ଼ କଣ୍ଢେଇଟା ମୁଁ ଦେବାକୁ ଚାହୁଁନି। ମୋର କିନ୍ତୁ ଭାରି ଇଛା ସେ ବଡ କଣ୍ଡେଇଟା ତାକୁ ଦେଲେ ସେ ବଢ଼ିଆର କମର ଖେଳିବ।
ଆଚ୍ଛା ଯୋଉ ଛୋଟ କଣ୍ଢେଇ ଗୁଡାକ କଣ କେତେ ଛୋଟ କି?
ଏଇ ଛୋଟ ମାନେ ଫୁଟରେ ଫୁଟ ଲେଖା ଟିକି ଟିକି।
ଓହୋ ଆଉ ବଡ କଣ୍ଢେଇଟା ବଡ କଣ୍ଢେଇ ଟା କି ପ୍ରକାର କଣ୍ଢେଇ?
ବଡ଼ କଣ୍ଢେ ଲଇଟା ବଡ଼ଟା କଣ୍ଢଇତ ପାଣ୍ଡା ବୋଲି କୁହାଯାଏ ତ ଭାଲୁ ଭାଲୁ ଯଉଟା ନା କଣ? ସିଏ ସେଇଟା ପାଞ୍ଚ ଫୁଟ ଖଣ୍ଡେ ହାଇଟ ଅଛି ସେଇଟା ସେଇଟା ବଡଟା ପୁରା।
ଓହୋ ନା ପାଣ୍ଡା ଟା ଭାଲୁ ନୁହଁ। ଅ ପାଣ୍ଡା ଟା ହଉଛି ଗୋଟେ ପ୍ରକାର ପଶୁ।
ହଁ ସେ ଗୋଟେ ପ୍ରକାର ପଶୁ।
ହଁ।
ଓହୋ ଆଉ ସେଇ ଜିନିଷଟା ତାକୁ ଆଣି ଦେଇଥିଲି ମୋ ସାନ ଭଉଣୀର ଜନ୍ମଦିନ ଥିଲା ତ। ତ ତା ସେ ଦେଖିଲା ପରେ ସେ ଭାରି ଖୁସି ହେଇଗଲା। ସେ ଖୁସିରେ ପୁରା ଗଦ ଗଦ ହେଇଗଲା କହିଲା ଯାହୋଉ ମୋର ଏତେ ଗୋଟେ ଜିନିଷଟା ଆସିିଲା। ମୁଁ ମୋ ପାଖରେ ରଖିବା ଚାହୁଁନି ଜିନିଷ ମୁଁ ଛୋଟ ପିଲା ଦେଖି ବାଣ୍ଟି ଦେବି ତାର ମନରେ ଏଇଆ ଅଛି। କିନ୍ତୁ ସେ ଭାରି ଖୁସି ଯେ ଅ ଅନ୍ୟ ଜଣଙ୍କୁ ଦେବା ପାଇଁ ସେ ତାର ଭାରି ମାନେ ଅନ୍ୟମାନଙ୍କୁ ଦବା ପାଇଁ ସେ ଭାରି ଖୁସି। ମା ନିଜେ ପାଖରେ କିଛି ରଖେନି ମାନେ ଏଇ ଯେମିତି ଛୋଟ ଛୋଟ କଣ୍ଡେଇ ସବୁ ଆଣିଚି। ସେ କାହାକୁ କେତେ ଗୋଟେ ଗୋଟେ କରି ସବୁ ଦେଇ ଦେଲାଣି ବହିଆ ବଢିଆ ପିଲାଟେ ସେ ସେ ଭାରି ତାର ଇଛା ହୁଏ ଦେଇଦେବି ମୋର ର ଦେବି ନାହିଁ ଆଉ ମୁଁ ମୁଁ ତ ବଡ଼ ହେଇଗଲିଣିି ଆଉ କଣ ଖେଳିବି ଏମିତି କରିକି ସେ ସବୁ ଦେଇଦିଏ। ଏ ଗୋଟେ ଦିଟା ତା କଣ ପାଖରେ ରଖିଛି ନଲେ ନାଇଁ ଏ ସବୁ ଦେଇ ଦେଲାଣି ମୁଁ ମୋର ଟିକେ ସାନ ଭଉଣୀ ଟେ ସାଧାଟେ ମୁଁ ମୁଁ ତାକୁ ବେଶୀ ଭଲ ପାଏ ତ? ତ ତା ପାଇଁ ଗୋଟେ ଗୋଟେ କଣ୍ଡେଇ କଣ କଣ ସବୁ ନେଇକି ଆସେ ଖାଇବା ଜିନିଷ। ଆଉ ଏମ୍ ତି ଆଉ।
ଅଁ ହଁ ସିଏ ତାହେଲେ ଏତେ ବଡ ଦାନବୀର ହରିଶ୍ଚନ୍ଦ୍ର।
ହଁ ସେଇଭଳ ଭାବନ୍ତୁ ଆଉ ସେ ଭାରି ଭାରି ପଞ୍ଚୁଆଲ ମାନେ ଆପଣ ବିଶ୍ୱାସ କରିବେନି ସେ ଫାଷ୍ଟ କ୍ଲାସ୍ ପାଇଥିଲା ମେଟ୍ରିକିରେ।
ଓହୋ ବଢିଆ ହେଲା ଭଲ ପଢ଼ୁଛନ୍ତି ବୋଧେ ଆଉ।
ହଁ ସେ ଭଲ ପଡୁଛି କିନ୍ତୁ ତାକୁ ଆମେ ଚଣ୍ଡି ବୋଲି ନା ଦେଇଛୁ। ସେ ମାନେ ଚଣ୍ଡିଟା ଆଉ କିନ୍ତୁ ଦେଖିବାକୁ ସେ ଭାରି କାଳିଟେ।
ତାହେଲେ ଆପଣ ତାକୁ କାଳି ନା ଦିଅନ୍ତେ।
ହଁ ଚଣ୍ଡି ଦେଇଚି କାଳି ବେଳେ ବେଳେ ଡାକି ଦିଏ ବେଳେ ବେଳେ ମତେ ପିଠି ଘୁମେଇକି ବାଢାଏ ବି ମତେ। ଆଉ ସେ ସେଥିରେ ମୁଁ ମୁଁ ମୁଁ ସୋ ଶୋଇଥିଲି ମୋ ଉପରେ ଆଣି ପାଣି ମେଞ୍ଚେ ପକେଇଦେଲା। ଗାଁ ମାଙ୍କଡ ଗୋଟେ ଟାଇମ୍ ହେଲାଣି କୁଆଡ଼େ ଯିବୁ ଆଉ ଏମ୍ ତି ଆଉ। ସେ ଆଦ ପୁରା ସେବେ ଯୁକ୍ତ ତିନିି। ହଁ ହଁ କୁହନ୍ତୁ।
ଓହୋ ଯୁକ୍ତ ତିନି ରେ ପଢିଲେଣି।
ହଁ ଯୁକ୍ତ ତିନି ପଲାଣି ସେଥିରେ ବି ସିଏ ଫାଷ୍ଟ କ୍ଲାସ୍ ପାଇଥିଲା ସେ ପୁରା ମଦର ଟେରେସା ହବ ସେ
ଅ ହ ତାହେଲେ ସିଏ ଏତେ ଆଚ୍ଛା ଆଚ୍ଛା ଆକାଶରେ ଲୁହା ଉଡେଇବ କଣ କହିଲେ
ହଁ ସେ ଆକାଶରେ ଲୁହା ଉଡେଇଦବ ଯୋଉ ଏରୋପ୍ଲେନ୍ କନ୍ତିନା ଏରୋପ୍ଲେନ ଟା ଲୁହା ନା। ସେ ଏବେ ଉଡ଼େଇ ଦେବ ପୁରା ତାର ସେ ଭାରି ଇଣ୍ଟେଲ୍ ଜେଣ୍ଟ ପୁରା ପୁରା ଭାରି ଦକ୍ଷତା ତାର।
ଓହୋ ମୁଁ ପୁରା ହଠାତ୍ ଆଉ ସାଙ୍ଗେ ସାଙ୍ଗେ ବୁଝି କଅଲେନି କି ଆକାଶରେ ଲୁହା କଣ ଉଡେଇବେ ତାପରେ ମନେ ପଡ଼ିଲା ହଁ ଏରୋପ୍ଲେନ୍‌ ଟା ହଉଛି ଲୁହା ତ ଆକାଶରେ ଲୁହାକୁ ଉଡେଇବେ ବୁଝିଗଲି। ତାହେଲେ ସେ ବହୁତ ମାନେ ଦକ୍ଷତା ପୂର୍ଣ୍ଣ। ଭଉଣୀ ଟା ଆପଣ ପାଇଛନ୍ତି ଆଉ ନା ଆଉ କଣ ଆପଣଙ୍କ ଭଉଣୀର ସବୁ ଭଲ ଗୁଣ ଅଛି।
ଏ ଭଉଣୀର ଭଲ ଗୁଣ ବେଳେ ବେଳେ ଆମେ ଦି ଜଣ ଯାକ ମରାମରି ଲାଗୁ ମରାମରି ମାନେ ଏମିତି ନାହିଁ ତାର କଲେଜ ଡ୍ରେସ ସେଇଟାକୁ ମୁଁ ଆଣି ତଳେ ପକେଇ ଚକୁଡ଼ିଦେବି। ମୋ ଡ୍ରେସ ପତର ଆଣିକି ତଳେ ପକେଇ ସେ ଚକୁଡିଦବ। ଆଉ ବେଳେ ବେଳେ ମୁଁ କହ ଖାଇସାରିଲା ପରେ ଆ ଅଇଁଠା ହାତ ହେଇଥାଏ। ସେୟାକୁ ଯାଇକି ତା ହାତକୁ ହ୍ୟାଣ୍ଡସେକ୍ କରିଦିଏ ସେ ଆ ଜାଣିପାରେନି ତେ ସେ ଯାଇକି ରାଗରେ ମୋ ପ୍ୟାଣ୍ଟ ସାର୍ଟରେ ପୋଛି ପକାଏ। ମୁନରେ ହାତ ଯାଇ କି ଧୋଇଦିଏ ମୋତେ ବହୁତ ସାରା ବାଡାଏ ବି ମାଙ୍କଡ଼ କୁକୁର କହିକି। ଏମିତି ଆଉ।
ତାହେଲେ ଆପଣ ଟେ କାମ କରୁନା ତାକୁ ଆପଣଙ୍କ ସବୁ ଘର କାମ ଦେଉନାହାନ୍ତି ସେ କରୁ ଯେମିତି କିି ଝାଡୁ ମରା ବାସନ ଉଠେଇବା ବାସନ ମାଜିବା ଭଲ ହୁଅନ୍ତା।
ଆରେ ସିଏ ବ ବଢିଆ ଦିନେ ଜାଣିଚନ୍ତି ମୁଁ ବାରକୁ ଥରେ ପଳେଇଥିଲି ମାନେ ମୋର କେତେ ସେ ଖ୍ୟାଲ ରଖୁଛି। ମାନେ ବାରକୁ ଥରେ ପଳେଇଥିଲି ମୁଁ ଖରାବେଳେ ଆସଲି ଓହୋ ମୋ ଭାଇଟା କିଆଁ ଆସୁନି ଆସୁନି ସେ କଣ କରୁଛି ମୁଁ ଆଉ ଜାଣିନି ଯେ କହିଲା ଟିକେ ଭାଇ ରହିଥାଏ ତୋ ପାଇଁ ପାଣି ଆଣୁଚି। ହେଠୁ ମୁଁ ଯାଇକି ପାଣି ଆଣିକି ସିଏ ଆଣିକି ବାଲ୍ଟିରେ ପହଞ୍ଚିଲା। ଆଣି ଗୋଟେ କପଡ଼ା ଦଉଛି କହୁଛିି ଟିକେ ତଳେ ପୋଛି ଦେଲୁ ଟିକେ।
ମୁଁ ଭାବିଲି ମୋ ପାଇଁ ଗୋଟେ ପିଇବା ପାଇଁ ପାଣି ଆଣିବ କହୁଛି ବାଲଟିରେ ଟିକେ ପାଣି ଆଣିବି?
ହ
ମୋ ଭାଇ କୁଆଡେ ଗଲା, ଏତେ ସମୟ ହେଲା ଆସିନାହିଁ। ଆଉ ମୁଁ ଭାରି ଅପେକ୍ଷା କରିଛି, ଆଉ ଭାଇ ତୁ ଆସିଗଲୁ ମୁଁ କହିଲି ହଁ। ତାପରେ ଆଣିକି ଗୋଟେ ବାଲ୍ଟିରେ ପାଣି ଟିକେ ଆଣିକି, କପଡ଼ାଟା ଦେଇକି କହୁଛି, ପୋର୍ଛା ଟିକେ ମାରିଦେଲୁ ତଳେ।
ହ ଆପଣ ତାକୁ କହିଥାନ୍ତେ। ତୁ ଆଣିଛୁ, ତୁ ମାରେ, ଆମେ କଣ ମାରିବୁ ତୁ ଚଣ୍ଡି, କାଳି। ନାଆଁ ହଉଛି କୋତରୀ। ଆପଣ ତାକୁ ଏମିତି କହିବେ, ଅଶନୀ, ଚାମୁଣ୍ଡି ଏମିତି କୁହନ୍ତୁ ତାକୁ।
ହଁ ଖେପିଡି ବି କହେ, ତାକୁ ବେଳେ ବଳେ ଖେପିଡ଼ି ବି କହେ, ସେ ଆଉ ଗୋଟେ କଥା ଜାଣିଛନ୍ତି ପୁରାବଢ଼ିଆ କଥା ଟେ, ମାନେ ସେ ଥରେ ତା ପାଇଁ ଖାଇବା ବଡା ହେଇଥିଲା ମୁଁ ସେ ଖାଇବାଟାକୁ କଣ କଲି ତାର ଅଣ୍ଡା ବଢା ହୋଇଥିଲା, ମୁଁ ତାକୁ ଲୁଚେଇ ଖାଇଦେଲି ମୋତେ ଖୋଜିଲା ଖୋଜିଲା ଖୋଜିଲା କହିଲା, ମମି ମୋ ଅଣ୍ଡା ଦେଇନୁ କହିଲା ହଁ ମୁଁ ଦେଇଛି ଅଣ୍ଡା ତାପରେ କହିଲା, ନା ଭାଇ କି ଦେଇଥିବ ବୋଧେ ଆଉ। ଆଉରି ବାବରେ କି ମାଡ ମୋତେ ମାଇଲା, ବାଡେଇଲା, ଖାଲି ଚୁଟି ଘୁମେଇକି। ପୁରା ମାଙ୍କଡ ମୁଁ ତାକୁ କହିଦେଲି ତୁ ଯେତେ ମୋତେ ବାଡଉଛୁ ବା ଡେ ମୁଁ ଭାବିକି କହି ଦେବି ମୋ ଭାଉଜୀଙ୍କୁ କହିଦେବି। ତ କହିଲା ଯାହା କହୁଛି କହ ତ ମୁଁ କହିଲି ଭାଉଜଙ୍କୁ କହିଦେବି ତାର ପେଣ୍ଟ ସାଟ୍ ସଫା କରିବେନି। ହେଲେ ମୋେ ପଠାଇ ଦେେବେନି ତାପ ପାଇଁ ମ୍ୟାଗି ବନେଇ ଦେବେନି। ଏ ତାକୁ କହିଲି, ଏଗାର ଯୋଉ ଭାଉଜ ଯେ ମୋ କଥାରେ ନାଚିବ, ତୋକଥାରେ ନୁହଁ। ମୁଁ ଯାହା କହିବି, ସେଆ କରିବ ଏମିତି ଆଉ। ସେ ଯାାବି କୁହନ୍ତୁ, ସେ କଳା ହେଲେ କଣ ପୁରା
ଆପଣଙ୍କୁ ଯେତେବେଳେ ସେ ବାଡଉଛି, ଆପଣ ତା ଚୁଟିକୁୁ ଧରିକି, ଘୁମେଇକି ବାଡେଇବେ ଧରିକି।
ନାଁ ଗେହ୍ଲା ଭଉଣୀଟା ତ, ମୁଁ ସେଥିପାଇଁ ତାକୁ ବାଢେଇ ପାରେନି, ସେ ଯାଇକି ତା ମମି ପାଖରେ କମ୍ପ୍ଲେନ କରିଦଉଛି। ଆଉ, ସେ ମୋ ସ୍ତ୍ରୀ ଯିଏ ହେବ ସିଏ ତାର କହିଲା କି, ଏ ଛୋଟ ପିଲା ଟା ତାକୁ କାଇଁ ବାଡଉଛୁ, ସିଏ ଯାହା କରୁଛି କରୁ। ଦେଖିବାଆଉ, ଦେଖିବା ସିନଟା ପୁରା କଳାତିିପଣ୍ତପୁରା ଯେମିତି ସତେର ଯେମିତି କାଳିକି।
ଯେମିତି ଆମର ଚୁଟିର ରଙ୍ଗ ସେମିତି।
ବା ସେମିତିକା, ମାନେ ଏ ଏଇ ଯେମିତି କଲମ ମାନେ ମାନେ ଯେମିତି କହିବ ପୁରା ତ୍ରିପଣ୍ତ ଦେଖିବାକୁ କଳା, ସତେ ଯେମିତି ମାନେ କାଳିକି। ମାନେ ଦେଖିବାକୁ ସେ କଳା ମଚମଚ, ଗୋରା ହେବା ପାଇଁ, ମେଚେଁ ପାଉଡର କଳା ମୁହଁ ତାର ବୋଳିକି ଦେଖ ଦେଖିବକୁ ସେ କଳା ମଚ ମଚ ସତେଯେମିତି ମା କାଳିକି।
ହଉ ଆପଣ ଯାଆନ୍ତୁ, କଣ କରିବେ ଆପଣଙ୍କ ଭଉଣୀଙ୍କ ସହିତ ଲାଗିବେ। ମୁଁ ରଖୁଛି ଆଉ।
ଏୟ, ଇଏୟସ୍ ୟସ୍ ହଁ।